ଜୟଗୁରୁ କଣ କରୁଛନ୍ତି?
ଏଇଠି ଏବେ ଖାଇସାରିଲି ତ ଟିକେ ରେଷ୍ଟ ନଉଛି ତାପରେ ରୋଷେଇ କରିବି ଦଶଟା ବେଳକୁ ଆଉ। ଓ।
ଆଉ କଣ ଏଇଟି ଟିକେ ବସିଥିଲି ତ ଆସିଛି ଟିକେ। ମେଡିିକାଲ କେସରେ ଟିକେ ଆସଛି ପହଞ୍ଚିଲି ଆସିକି।
ପହଞ୍ଚି ସାରିଲଣି।
ହଁ ପହଞ୍ଚି ସାରିଲିଣି।
ଆଛା ଆଉ କଣ ଖାଇଲେ?
ଆଉ ଖାଇଲି ରୁଟି ଆଉ ଭଜା ଖାଇଛି।
ମ ଦିଦି ବନେଇଥିଲେ?
ହଁ।
ଉୁଁ ହୁଁ।
ଆଉ ଟିକେ ଭାଇ ଯାଇଛନ୍ତି ନେଇକି ଟିକେ ମେଡିକାଲ ଟିକେ ନେଇକି ଯାଇଛନ୍ତି ଆଉ। ଆମେ ଏଇଠି ଅଛୁ ହଁ ହଁ।
ଓ ହୋ।
ଦରକାର ପଡ଼ିଲେ ଯିବି ଆଉ, ଏଇଠି ପାଖରେ ପାଖରେ ଅଛି।
ଓ ହୋ ମୁଁ ବି ଏଇ ଏବେ ଉପମା ବନେଇ ଥିଲି ସୁଜି ଆଉ ସିମେଇ ମିଶେଇକି ଉପମା ବନେଇଥିଲି। ଆଉ ଚଣା ଡାଲି ଆଳୁ ତରକାରୀ କାଲି ରାତିରେ କରି ଥିଲି ତା ଦେହେରେ ଟିକେ ଥିଲା ଉଁ କାଲି ମୋ ହ ମ୍ୟାମ କହିଲେ ତ କହିଲେ ଭଲ ଲାଗୁଛି ବୋଲି ମୋ ପାଇଁ ରଖିବୁ, ମୁଁ ସକାଳୁ ଉପମା ଆଉ ତରକାରୀ ଖାଇକି ଯିବି। ତାଙ୍କ ପାଇଁ ବନେଇଥିଲି କିନ୍ତୁ ମୁଁ ଆଜି ଟିକେ ଲେଟ୍ ହେଇଗଲା। ଗାଧେଇକି ପୂଜା କରୁ କରୁ ଆଉ ତାଙ୍କୁ ଆଉ ଉପମା ଆଉ ବନେଇ ଦେଇନି। ଏବେ ମୋର ସରିଲା ବେଳକୁ ପୂଜା ସରିଲା ବେଳକୁ ବାଜିଗଲା ଆଠଟା ବାଜିଆକୁ ଦଶ ପନ୍ଦର ମିନିଟ୍।
ଆଚ୍ଛା ଆଚ୍ଛା।
ହୁଁ ସୋଉଟୁ ସେ କହିଲେ କହିଲେ ଆଉ ଏତେବେଳେ ହେଲାଣି ଆଠଟାରେ ଡିୟୁଟି ଅଛି ମୁଁ ଆଉ ଉପମା ଖାଇବିନି। ତୁ କରନି ମନା କଲେ ହଁ ତାଙ୍କ ପାଇଁ ହଉ ବନେଇଲିନି ତାଙ୍କୁ ଟିକେ ଛତ ତୁଆ ଗୋଳେଇକି ଦେଇଦେଲି ସେ ପିଇ ଦେଇ ଗଲେ ମୁଁ ସୋଉଟୁ ଘରେ ଆମର ସେ ଥିଲା ତ ଚଣାଡ଼ାଲି ତରକାରୀ ଆଉ ସିଏ ଆଉ ଖରା ବେଳକୁ ଖାଇବେନି ତାକୁ।
ଆଚ୍ଛା ଆଚ୍ଛା। ହଁ ପରେ ପୁରୀ ସକା ରାତି କାଲି ବାହାରିଲୁ। ବାହାରିକି କିଛି ଅସୁବିଧା ହେଇନି ବସରେ। ଆସିକି ଭଲରେ ଭଲରେ ପହଞ୍ଚିଲୁ ଆଉ ଯାଇଛନ୍ତି ମେଡିକାଲ ପୁରା ଦୁଇ ତିନି ଦିନ ପୁରା ଆମ ଘରେ ରନ୍ଧାବଢା ନାହିଁ। ଆଉ ସେଥିପାଇଁକା ଭାରି ଟିକେ ଇଏ ଲାଗୁଛି। ହେଇଯିବ ଭଲ ହେଇଯିବ ଠାକୁର ଅଛନ୍ତି କିଛି ଅସୁବିଧା ନାହିଁ। ଆଉ ଗାଁ ହୁଁ - ହୁଁ ଯାଇଛନ୍ତି।
ହଁ ସବୁ ଠାକୁର ଅଛନ୍ତି ମାନେ କିଛି ଅସୁବିଧା
ହଁ ହଁ ବହୁତ ଜୋର ପେନ୍ ହେଲା ହସ୍ପିଟାଲ ନେଇକି ଗଲି, ରାତି ପୁଣି ସେଠି ଚାଲେନ୍ ଦିଆଗଲା ସେଠି ଇଞ୍ଜେକ୍ସନ ସବୁ ଦେଇଦୁଆକି, ଡକ୍ଟର କହିଲେ ଏଠି ରହିଯା ବୋଲି, ମୁଁ କହିଲି ନାଇଁ ଭଲ ହେଇଗଲାଣି, ଘରେ ତ ଏସିି ଲାଗିଛି ଆଉ ସେଠି ଶୋଇଲେ, ଆରାମରେ ଟିକେ ଶୋଇବେ ଆମେ ତ କଟକ ଯିବାର ଅଛି ଆଉ ତାପରେ ଆଉ ପଳେଇ ଆସିଲି ନେଇକି, ପୁଣି ସକାଳକୁ ପୁଣି ରାତି ସକାଳ ବାରଟା ହେଇଗଲା, ଝିଅ ବଡ ଝିଅ ନେଇକି ଗଲା। ନେଇକି ଆଉ ମୁଁ ଆଉ କିଛି କଲିନି ମାନେ ପଖାଳ ଅଛି। ଆଉ ଖାଇଦେବେ ଆଉ, ଆଉ ସେ ହଜବେଣ୍ଡ କିଛି ଖାଇଲେନି, ମାଣ୍ଡିଆ ଟିକେ ଯାଉ କରିକି ଦେଲି ସେଟାକୁ ପିଇଲେ, ଆଉ ତାପରେ ରାତି ବା ି ଲୁ ଆମେ ଆଉ ଥିଲା ସା ଦଶଟା ଚାଳିଶ ରେ ବସ୍ ଥିଲା।
ତାଙ୍କର କଣ ପ୍ରୋବ୍ଲେମ କଣ ହେଇଛି?
ହାଇଡ୍ରୋସ୍ ପ୍ରୋବ୍ଲେମ୍ ଅଛି ଟି
ଆଜି କଣ ଅପରେସନ ଅଛି?
ଆଜି ବୋଧେ ଦେଖୁଛନ୍ତି, ଭାଇ ନେଇକି ଯାଇଛନ୍ତି। ଦେଖେଇକି ଯଦି କହିଵେ, ଅପରେସନ ତ ସିଓର ହବ ଅପେରସନ ହବ, ତାପରେ ଯାଇଛନ୍ତି କଣ ଟେଷ୍ଟ ଫେଷ୍ଟ ହେବ, ସକାଳୁ କିଛି ଖାଇନାହାନ୍ତି ତ ମାନେ ଟେଷ୍ଟ ହେଇସାରୁ ତାପ ତାପରେ ଦେଖିବି ମାଣ୍ଡିଆ ଟିକେ ଯାଉ ବନେଇଦେବି ଖାଇବେ ଆଉ ଲିକୁଡ଼ି କହିଛି ତ ଖାଇବା ପାଇଁ ତ ଏଇ
ହଁ ଭଲ ହେଇଯିବେ, କିଛି ଅସୁବିଧା ହଁ ଭାବୁଛି ଚିଙ୍ଗୁଡି ଅଛି। ଚିଙ୍ଗୁଡି, ହଁ ଆମ ମମି ବାପା ଯାଇଥିଲେ ଗାଁ କୁ ହେଲେ ଚିଙ୍ଗୁଡି କଙ୍କଡା ଆଣିଥିଲେ।
ଆଚ୍ଛା, ଆଛା, କଣ ଖରସ୍ରୋତା ନଦୀରୁ, ଖରସ୍ରୋତା ନଦୀରୁ
ନାଇଁ, ନାଇଁ, ଆମର ନାଇ, ନା ଲୁଣା ନଦୀ ଆମର
ଲୁଣା ନଦୀ ତ ନୁହଁ ବ୍ରାହ୍ମଣୀ
ନା ନା ଆମର ଲୁଣା ନଦୀ
ଆମ ଗାଁରେ ଆମେ ଖରସ୍ରୋତା ଆଉ ଗୋଟେ ବ୍ରାହ୍ମଣୀ ନଦୀ ଅଛି ନା ଆମର ଖର ସ୍ରୋତା ନଦୀ
ବ୍ରାହ୍ମଣ ନଦୀ ଅଛି ଲୁଣା ନଦୀ ଅଛି ଚିତ୍ରତୋଳା ଅଛି
ଆଚ୍ଛା ଆଚ୍ଛା
ହଁ ଲୁଣା ନଦୀ ଟା ଡାଇରେକ୍ଟ ସମୁଦ୍ର ସହିତ ମିଶିଛି ଆଉ ଚିତ୍ର ତୋଳା ବ୍ରାହ୍ମଣୀ ସବୁ ନଦୀ ମିଶିଛି ସବୁ ତାର ଗୋଟା ଗୋଟେ ଶାଖା ସେ ସବୁ
କାନ ନଈ ନା, କାନ ନଈ ହେଇଥିବ।
ଆମର ଉପର ଲାଇନ ରେ, ଆପଣଙ୍କ ଘରେ ସିଆରେ ଯେ କିନ୍ତୁ ଆମର ଉପର ଲାଇନ ରେ
ହଁ ଉପର ଲାଇନ, ଆଳି ପାଖରେ ନା
ନା, ନା, ଆମର ଉପର ଲାଇନ ନା ନା ତଳ ନାଇଁ ଉପର
ଉପର
ଏ ତଳ ଲାଇନ ତ ହେଇଗଲା ଆମ ଶାଶୁଘର ୋ ବାପ ଘର। ହୁଁ
ଓହୋ, ଆଚ୍ଛା ଆଉ
ସେଠୁ ଆଣିଥିଲେ ଚିଙ୍ଗୁଡି କଣ କୋଟେ ଆଣିଥିଲେ ଆ କଙ୍କଡ଼ା ଟା ରାନ୍ଧି ଦେଇଥିଲି ସଢେ ଦିନ ଆଉ ଚିଙ୍ଗୁଡି ଥିଲା। ଥିଲା ତ ମୁଁ ତାକୁ ଭାବୁଛି, ଟିକେ ଆଳୁ ପକେଇ ତରକାରୀ କରିଦେବି। ମୋ ହଜବେଣ୍ଡ୍ କହୁଛନ୍ତି କି ମୁଁ ସେ ଚିଙ୍ଗୁଡି ଖାଇବି। କାଲି ଟିକେ ବନେଇ ଦେଇଥିଲି, ତାଙ୍କ ପାଇଁ କହିଲେ ମୁଁ ଖାଇବିନି ତାକୁ। ଭଲ ଲାଗୁନି ମତେ, ଏତେ ଦିନ ରହିଗଲାଣି। ଭଜା ଚୁଙ୍ଗୁଡି ରଖିଦେଇଥିଲି ତ ସେଉ କହୁଛନ୍ତି ମତେ ଭଲ ଲାଗୁନି ସେ ଶୁଖୁଆ ଶୁଖୁଆ ଲାଗୁଛି। ମୁଁ ଆଉ ଖାଇବନି ହଁ ଘ ତାକୁ ହଁ କାଲି ଭାଜିକରି ଟି ପୁଣି ତାକୁ ରଖିଲି, ଆଉ କାଲି ତ ମଙ୍ଗଳବାର ହେଲେ ଆମେ କେହି ଖାଇବୁନି ତାଙ୍କ ପାଇଁ ଟିକେ ନଗରୁ ବନେଇ ଦେଇେଇଥିଲି, ସେଆକୁ କହୁଛନ୍ତି ମତେ ଆଉ କାଲି ଦବୁନି ତାଙ୍କ ପାଇଁ ସେଇଠୁ ବାପା ଙ୍କୁ କହିଛି ଦିଟା ଅଣ୍ଡା ଆଣିଦେବେ। ଅଣ୍ଡା ଆଣିଲେ ତାଙ୍କ ପାଇଁ ଟିକେ ଅଣ୍ଡା ତରକାରୀ କରିଦେବି ଆଉ ଆମ ପାଇଁ ଟିକେ ଚିଙ୍ଗୁଡ଼ି ଆଉ ଚିଙ୍ଗୁଡ଼ି ଗୁଡା ନଷ୍ଟ।
ହୁଁ ହୁଁ ଆଉ ବାପା ଡୁଟି ଯାଉନାହାନ୍ତି କି।
ତାପା ଯିବେ ବି ସ ତାଙ୍କର ସି୍ଫ୍ଟ ରହେ ନା। ବି କାଲି ବୋଧେ ଗୋଟେ ଦିନ ସି କରି ଗୋଟେ ଦିନ ଦେଇଛନ୍ତି। ଆ ତାପରେ ଏବେ କଣ ଚେଞ୍ଜ୍ କରଛନ୍ତି, ଶନିବାର ଦେଇ ଦେଇଛନ୍ତି। ସି ଦେଇଛନ୍ତି ନା ରବିବାର ସି ଦେଇଛନ୍ତି ସୋମବାର ଅଫ୍।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଏଇଭଳି ଛୁଆ ଦି ଜଣଙ୍କୁ ଛାଡିକି ଆସିଛି। ସେ ଛୁଆ ଇଏ କରିଦଉ, ବଡ ଝିଅ ସ୍କୁଲ ଯାଇଛି ସାନ ଝିଅକୁ ଟିକେ ପାସ୍ତା ବନେଇକି ଦେଇଦେଲା ସିଏ ନେଇକି ସ୍କୁଲ ଗଲା, ସେ ଆଦର୍ଶରେ ପଡ଼ୁଛି ତ ସାନ ଝିଅ ଆଉ ତା ତା ସ୍କୁଲରେ ଝିଅ ଅଛି ମୁନି ତାର କାମ ୱର୍କ ଫ୍ରମ୍ ହୋମ୍। ତାର କାମ ଅଛି ମୁଁ ଗଲି କହିଲା, ସ୍କୁଲ ସରିଗଲେ ଯାଇ ଘରେ କାମ କରିବି। ଭାତ ଟିକିେ ଅଛି ଖାଇବ, ଆଉ ଆଳୁ ଚକ ଟିକେ ଖାଇବ ଏଇଭଳିଆ। ଆଉ କଣ କରୁ, ସେ ଛୁଆ ଦି ଜଣ ଛାଡିକି ଆସିଛି। ଆଡେ କିଛି ଅସୁବିଧା ନାହିଁ, ବଡ ଝିଅ ଅଛି ମୋ ଟେନ୍ ସନ୍ ଫ୍ରି ପୁରା।
ହୁଁ। ବଡା ଝିଅ କଣ କରୁଛନ୍ତି?
ବଡ଼ ହେଉଛି ଝିଅ ଗେମିଙ୍ଗ ଲାଇନ୍ର ଥ୍ରୀ ଡି ଆର୍ଟିଷ୍ଟ। ସେ ବି ୱାର୍କ ଫ୍ରମ ହୋମ୍ କରୁଛି ପୁନେ ତାର କମ୍ପାନୀ ସେ ଘରେ ଏଇକିନା କାମ କରୁଛି। ବାହାରେ ହାଇଦ୍ରାବାଦ୍ ରହୁଥିଲା ତାପରେ ପୁନେ ହେଇଗଲା ଯେ ସେତେବେଳେ ୱାର୍କଫମ୍ ହୋମ୍ ମିଳିଲା ଭଲ ହେଲା। ଘରକୁ ନେଇ ଆସିଲୁ ଆଉ। ଘରେ ବସି କାମ କରୁଛି କମ୍ପା
ଆଉ ଅଛି କି?
ଏବେ ଦଉଛନ୍ତି। ଷାଠିଏ ହଜାର ଦଉଛନ୍ତି।
ଓହୋ ମାନେ ଘରେ ବସି କାମ କରୁଛନ୍ତି। ଷାଠିଏ ଦଉଛନ୍ତି।
ପୁଣି ବାହାରେ ଯଦି କମ୍ପାନୀ କି ଯିବେ ନା ବେଶୀ ବଢେଇବେ। ୱାର୍କ ଫ୍ରମ ହୋମ୍ ପାଇଁ ସେ ଏତିକି ଦଉଛନ୍ତି ଏଇଖଣା ମାନେ ହଉ ଯେତିକି ଦଉଛନ୍ତି ତୁ ଘରେ ଅଛୁ ମୋର କିଛି ଅସୁବିଧା ନାହିଁ। ଘରେ ବି ଟିକେ ବା ବାପାକୁ ଟିକେ ଦେଖୁଛି ଗାଡିରେ ଟିକେ ମାମୁଁ ଘରେ ଯାଇଥିଲା, ଯେ ବହୁତ ଅସୁବିଧା ହେଲା ମତେ। ବହୁତ ପେନ୍ ହେଲା ଆଉ କଣ ଝିଅ ତାର ନି କାହାକୁ ଡାକିବି ପୁଣି ଅଟୋ ଗୋଟେ ଡାକିକି ମେଡିକାଲ ନେଇକି ଯାଇଥିଲି ଆଉ ତାପରେ ଝିଅ ଯେମିତି ଆଇଲା ତାର ସ୍କୁଟି ଅଛି। ତାର ନେଇକି ଯିବା ଆସିବା କରୁଚି ଆଉ ଟିକେ ହୁଁ। ଏଇ ଦେହ ପାହେଲେ ନିହାତି ଜଣେ ଆବଶ୍ୟକ ଅଛି ମୁଁ କହିଲି ନାଇଁ ଆଉ ତୁ ତାର ମନ ମୁଁ ବା ବାହାରକୁ ଯିବି ବାହାରେ ରହିବି ବାହାରେ ଆଉ ଟିକେ ପଇସା ଇନକମ୍ କରିବି ସେ ତାର ଚିନ୍ତା କିନ୍ତୁ ଆମେ ଘରେ ନାହାନ୍ତି ନା ଆଉ ଟିକେ ବୟସ ହେଇଗଲାଣି ମାନେ ଧରଲାଣି ଫିପ୍ଟି ଏଇଟି ଆଉ ସ୍କୁଲ ଅଛି ସ୍କୁଲ କଥା ବୁଝିଲା ବେଳକୁ ଟିକେ କଷ୍ଟ ହଉଚି ଦେହଟା ପାଇଁକା ବହୁତ କଷ୍ଟ ନହେଲେ ବହୁତ ଆକ୍ଟିଭ ଆମର ମା ଜାଣି ଚନ୍ତି ଯେ ପୁରା ବହୁତ ଆକଟିଭ ବହୁତ କାମ କରନ୍ତି।
ଆଚ୍ଛା।
ଥିଲେ ଯେ ସବୁ ଟେଷ୍ଟ ଫେଷ୍ଟ କରିକି ଗଲେ ଯାଇକି ଭଲ ଫି ଫିଟ୍ ଫାଟ୍ ରହିଲେ ତା ପର ଦିନ ତ ଯୋଉ କଥା କୁ ସେଇ କଥା ଆଉ। ଆଜି ଭାଇ କହିଲେ ନେଇ ଆସ ମା କାଲି ଫୋନ୍ କରିଥିଲେ। କହିଲେ ପଳେଇ ଆସ ଶୀଘ୍ର ଆଉ ପଳେଇ ଆସିଲୁ। ଯା ଠାକୁରଙ୍କ ଦୟାରୁ ସେ ଭାଇ ନେଇକି ଯାଇଛନ୍ତି ଆସିଲେ ଯା ଦେଖାଯିବ ଆଡ଼ମିଶନ କରିବେ ତ ଆଜି ଆଉ। ହଁ ଏଇଖିନା ରହିବୁ ଚାରି ପାଞ୍ଚ ଦିନ ରହିବୁ ଏଇଖିଣା ଭଲ ହେଇକି ପୁରା ଭଲସେ ଠିକ୍ ଠାକ୍ ହେଇକି ଗଲା ଆମର କାହିଁକିନା ଦୂର ହଉଚି କି ନାଇଁ ଆଉ ଯାଇ ଆସି ହବନି ଏଇ ଟିକେ ଘରେ ଗଲେ ବି ରେଷ୍ଟ ଏଠି ଆମର କିଛି ଅସୁବିଧା ନାହିଁ। ଏଠି ବି ରେଷ୍ଟ୍ ନେଲେ ବି କିଛି ଅସୁ ସୁବିଧା ନାହିଁ କିନ୍ତୁ ସେପଟେ ସ୍କୁଲ ଅଛି ତ ଟିକେ ବୁଝାବୁଝି ଝିଅ ଅଛି। ଦେଖଯାଉ ସିଆଡ଼େ ବି କାମ ଆଉ ଜଣକୁ କାହାକୁ ଯଦି ଆଣିଲ ସେ ଘଡ଼ା ମାଛ ଦାନା ନ ଭଳିଆ କଥା ହବ ବୁଝିଲେ କି ନାଇଁ ସେ ଝିଅ ପାରିବନି ସେ ତା କାମ କରିବ ନା ରନ୍ଧା ବଢା କରିବ ସେଥିପାଇଁ ମୁଁ କାହାକୁ ଡାକ କେ ନା ତୁ ତ ନିଜେ ଏକୁଟିଆ ଏକୁଟିଆ କର ସବୁ କାମ। କହିକି ଆସିଚି ଆଉ। ଦିଦିଙ୍କର କାମ ଚାଲିଚି।
ହଁ ପିଲା
କାମ କରୁଚନ୍ତି। ହଁ ଯାଇଚି ସାନ ମଝିଆ ଯାଇଚି ସ୍କୁଲ ବଡ଼ ଯାଇଚି ସ୍କୁଲ। ଏଇ ସାନ ଏଇଠି ଗଡ଼ୁଚି ମୋ ମୋବାଇଲ ଧରିଥିଲା ତ ଧରିକି ଦେଖୁଥିଲା ଫୋନ୍ ଆଇଲା ଯେମିତି ଦେଇଦେଲା କଲା ନିଅନ ମୁଁ କିହିଲି ଫୋନ୍ ଆସିଲେ ମୋତେ ଦବୁ ଏଇଠି ଗଡ଼ୁଚି ଖାଇକି ଟିକେ ପି ହଁ ହଁ। ଆଉ ଏଇ ଭଳିଆଉ। ଆଉ ହଉ ଠିକ୍ ଅଛି ହଉ ହଁ ହଁ ଆଉ ଯଦି ଦର କାରାବୁ କଲ୍ କରିବ ହେଲା ହଉ ହଉ ହଉ ଜୟଗୁରୁ।